ହ୍ୟାଲୋ
ହା ହ୍ୟାଲୋ
ହଁ କଣ କରୁଛ?
କିଛି ନାଇଁ ଏଇ ଛାତ ଉପରକୁ ଆସିଥିଲି ଆଉ ତମେ କଲ କରୁଚ଼?
ହଁ ମୁଁ ବି ସେ ଛାତ ଉପୁରରେ ବସିଛୁ ଆଉ ଖାଇବା ସରିଲାଣି?
ହଁ ଅ- ଅ ତମର?
ଆଉ କଣ ଆମର ବି ସରିଲାଣି ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ ତମେ କେମିତି ଅଛ ହଁ ଭଲ ଅଛନ୍ତି ଆମ ଘରେ।
ହଁ ମୁଁ ତ ପୁରା ଫିଟ ଆଣ୍ଡ ଫାଇନ୍ ଅଛି।
ହଉ ଏବେ ଷ୍ଟଡି କେମତି ଚାଲିଚି?
ହଁ ସେନ୍ତ ଠିକ୍ ଠାକ୍ ଚାଲିଛି ଆଉ
କଣ ପ୍ଲସ ଥ୍ରୀ ସେକେଣ୍ଡ ଇୟର୍ ଏଟା ତମର?
ହଁ ସେକେଣ୍ଡ ଇୟର।
ହ ଏକ୍ଜାମ କଣ ଏବେ ଆସି
ରଜରେ କୁଆଡ଼େ ବୁଲିବାକୁ ଯିବ ନା ନାଇଁ?
ନା ସେମିତି ମୁଁ ଯିବି ତ ଅ ମାନେ ରଜ ପରେ ଆମର ଏକଜାମ ଅଛି ଓଡିଶ ବାହାରକୁ ଯିବାର
ଅହ
ମୋର ସେମିତି ରଜ ସେମତି କିଛି, କିଛି ନାଇଁ ତମର?
ହଁ ମୋ ଦିଦି ଅଛି ଆଉ ମାଉସୀ ଝିଅ ଆସିବେ ଆମେ ଯିବୁ ଟିକେ ବୁଲିବାକୁ ଆଉ ଏଇ ପାଖ କଣ ଗୋଟେ ଯିବୁ ଗୋଟେ ଆଉ
ତମପଟେ ଭଲସେ ମାନେ ସେହିବରର୍ସ ହଉଚି ତମପଟେ ରଜ ଟା ଭଲସେ ସେଲିବର୍ସନ ହୋ ଆମ ଗୋଟେ ଏମତି ସବୁ ଏରିଆରେ ନାଇଁ କୋଉ ଏରିଆ ରେ ଭଲ ସେ ସେମତି ସେଲିବ୍ରେସନ ହଉଛି କୋଉ ଏରିଆରେ ନହିଁ ଏମିତି ଆଉ।
ହଁ ଆଉ ଯୋଉ ମିନି ଜଗନ୍ନାଥ ନି ଆଉ ସେଇଠିକି ଯିବୁ ଆଉ
ଓହୋ ତମ ଡିଷ୍ଟ୍ରିକ୍ଟରେ ଏମିନି ଥ ହେଲାଣି କି?
ହଁ ଆମରଟ ଝ ଘର ପାଖରେ ସାତ କିଲୋମିଟର ଆମ ଘର ଠାରୁ। -
ଓହୋ। ମିନି କେଦାରନାଥ ମାନେ କେଦାରନାଥ ର ଡୁପ୍ଲିକେଟ ସେଠି ହଉଛି।
ହୁଁ ହୁଁ ହଁ ହଁ।
ଯେମିତି ରାମ ମନ୍ଦିରର ଡ଼ୁପ୍ଲିକେଟ ଆମ ଡିଷ୍ଟ୍ରିଟିରେ ତମର ସେମତି।
ହଁ ହଁ ସେମ୍ତି ହଁ ବର୍ଷେ ହେଇଯିବଣି। ହଁ ଏଇ ଆର ବର୍ଷ ତ ଫୁଲ୍ ହେଇଥିଲେ ପୁରା ଆଉ।
ହଁ ହେଇଟା ଯେମିତି ରାମ ମନ୍ଦିର ପ୍ରତିଷ୍ଠା ହେଲା ଏଇଟା ବି ତାପରେ ସେଇଟା ସେମିତି ହେଇଥିବ ଆଉ। କେବେ ଗୋଟେ ଯିବା ଆଉ। ମାନେ ଡ଼ିଟୋ କେଦାରନାଥ ରେ ଯେମିତି ହେଇଛି ସେମିତି ହେଇଛି?
ହଁ ହଁ ପୁରା ସେମତି ମୁଁ ଯାଇନି କେବେ। କିନ୍ତୁ ଏଠି ସେନ୍ତି ହେଇଛି ଆଉ ଭିଡ଼ିଓ ଫିଡ଼ିଓ ଦେଖିନ କିଛି?
ନାଇଁ ନାଇଁ ମୁଁ ଦେଖିନି ମୋର ଯେତ୍ ତେ ଆଉ ମୁଁ ଏ ସୋସିଆଲ ମିଡ଼ିଆ ସେତେବି ମୋର କମ ୟୁଜ ରହୁଛି ଇନଷ୍ଟା ଫିନ୍ସ
ଓହୋ। ସେଇଆକୁ ଦେଖିନ ଆଉ ନହେଲେ କେତେ ଲୋକ କୁଆଡ଼ୁ କୁଆଡ଼ୁ ଆସି ବୁଲିକି ଗଲେଣି।
ତମେ କେନ୍ତି ପାଖରେ ଯାଇନ?
ଅଁ
ତମେ ତ ପାଖରେ ଯିବା ହାରି କଥା କେମତି ଯାଇନ?
କଣ କହିଲ?
ମୁଁ କହିଲି ତମର ତ ପାଖରେ ଯିବା କଥା ନା ନାଇଁ ଆଜି ଯାଏ ଯାଇନ କେମିତି?
ହଁ ମୁଁ ଯାଇକି ଆସିି ସାଇଲିଣି ମ ଆଉ ଥରେ ଯିବି।
ଓଃ ମୁ କହିଲି ଯାଇନ ଟୋ
ସିଏ ଆସିଲେ ଆ ମୁଁ ଯାଇକି ଆସିସାଲି ସିଏ ଆସିବ ତ ତା ସହିତ ଯିବି ଆଉ।
ଓହୋ କେତେ କିଲୋମିଟର କି ତମ ଘରଠୁ?
ସେ ସାତ କିଲୋମିଟର ବା।
ଓହୋ।
ଅଳ୍ପ ବାଟ।
ଭଲ ଆଉ ଯେତେବେଳେ ଚାହିଁବ ସେତେବେଳେ ପଳେଇବ।
ହୁଁ।
ଆମର ଏଠି ଦାମ ମନ୍ଦିରଟା ମାନେ ପୁରା ପାହାଡ଼ ଓପରେ। ଯିବା ପାଇଁ ଗୋଟେ ଥର ଦେଖିଦେଲେ ଆଉ ଇଚ୍ଛା ନାଇଁ।
ଆମର ଏଠି କେତେ ଠାକୁର ଅଛନ୍ତି ଚଣ୍ଡିଖୋଲ ବୁଲିଆକୁ ଅ ଛି ଆଉ ଛତିଆ ବଟ। ଜାଡ଼େ ପଞ୍ଚୁ ପାଣ୍ଡବ କେ ତେ କଣ ହଁ। ଆମ ଯାଜପୁର ଡ଼ିଷ୍ଟ୍ରିକଟ ଯାଉଛି ଯାଉ ଛତିଆରେ।
ଓହୋ ଯାଜପୁର ଛତିଆ ବାଟ। ତମର ରଜ କେମିତି କଣ ସେଲିବ୍ରେଟ ମାନେ କରୁଚ?
ଉଁ ଆମର ଏଠି ବଢ଼ିଆ ସେ ହୁଏ ମାନେ ଦୋଳି ଫୋଳି ଲାଗେ ଦୋଳିରେ ସେ ଯୋଉ ଫୁଲ ଫୁଲ ଲାଗେନି ଯେମିତି। ସେମିତି ମାଇକ୍ ବାଜେ। ସେଠି ଯୋଉ କମ୍ପିସନ ହୁଏ ଡାନ୍ସ୍ ସଙ୍ଗ୍ ଆଉ କୁଇଜ୍ ଏମିତି ସବୁ।
ମାନେ ଲେଡ଼ିଜ ବୋଡ଼େ କେବଳ ମ ଗାଁ ଗାର୍ଲସ ଗୋଡ଼ା ପାର୍ଟିସିପେସନ କରନ୍ତି ସମସ୍ତେ।
ହଁ ନାଁ ନାଁ ଖାଲି ଗାର୍ଲସ୍।
ଓହୋ ମୁଁ କହିଲି ବଏଜ୍ ସି
ନାଁ ନା।
ସେଇଟା କଣ ଗାଁ ତରଫରୁ ନା ସେମତି କିଛି କ୍ଲବ ତରଫରୁ?
ନାଁ ନାଁ ଆମ ଗାଁ ତରଫରୁ ଗାଁ ଲୋକ ମିଶିକି କରନ୍ତି ଆଉ।
ଓ ହୋ।
ମାନେ ଅନ୍ୟ ସବୁ ଗାଁ ରେ ତାସ୍ ସ ଲୁଡୁ ନା ଯାତ୍ରା ଫାତ୍ରାରୁ ଆଣେ ଅନ୍ୟ ସବୁ ଛ ତିଆରେ ତାସ ଲୁଡୁ ଏମିତି ସବୁ ଖେଳିକି ପ୍ରାଇଜ ପ୍ରାଇଜ ଦିଅନ୍ତି ମାନେ କାହାକୁ କନ ମିଳିଲା, କାହାକୁ ବାଇକ୍ ମିଳିଲା ଏମତି।
ବାଇକ୍ ବି ମିଳୁଚି?
ହୁଁ, ସେ ତାସ୍ ପାଲି ପକଉଚନ୍ତି, ଆଉ ଲୁଡୁ ଏମତି ଯେ ଖେଳୁଛି ତାସୂ ଲୁଡୁ ଯିଏ ଜିତିବ ତାକୁ ବାଇକ୍ ମିଳିବ। ସାଇକଲ ମିଳିବ, କେତେ ଟଙ୍କା ଗୋଟେ ମିଳେ। ଏମତି, ଆରଥରିକ ହେଇଥିଲା ତ।
ବଢିଆ ତାହେଲେ ତ, ବଢି ସେଲିବ୍ରେସନ୍ କରୁଛ ତୋମର। ତମ୍ ପୁଣି ମାନେ କ-କୋଉ ମାନ ମାନେ ଗୋଟେ ପଡିଆ ଟା ଫୁଲ୍ ରହୁଥିବ ଦୋଳିରେ।
ହଁ ଚାଟା ବଳୁଆ, ସକାଳୁଆ ଏତେ ନାଇଁ, ସକାଳୁ ଅଳ୍ପ ପିଲା ଆସନ୍ତି। ତିନିଟା ବେଳ ଠାରୁ ପୁରା ସନ୍ଧ୍ୟା ବେଳେ ଯାଏଁ। ପୁରା ଫୁଲ୍ ଥିବ, ମାଇକ୍ ସେ ପୁଣି ଆମ ରାସ୍ତା କରରେ ଆମ ଗାଁ ଟା। ସବୁ ଲୋକ ପୁରା ଫୁଲ୍ ଥିବେ। ଜାମ୍ ହେଇଯିବ ପୁରା ରୋଡ୍।
ଏଥର ରୋଡ୍ କାମ ହଉଚି ଆହୁରି ଇଏ ହବ।
ତାହାଲେ ବହୁତ ପୁରା ଗ୍ରାଣ୍ଡ ଉୟେ ରେ ସେଲେବ୍ରେସନ୍ ହଉଛି ଆଉ। ଆ, କଣ ସେଲିବ୍ରେସନ୍ କରୁଛ ଆମ ପଟେ। ତୋମ ପଟେ ମେନ୍ ଆଉ କଣ? ହଁ ରେ ରଜ କୁଇନ୍।
ଆଉ କଣ? ଆ, ଆମର ସବୁ ଇଆଡେ ସବୁ ଆମର ଭଲସେ ହୁଏ।
ଓ ହଁ।
ରଜ ଆଉ କୁମାର ପୁନେଇ, ଜ୍ୟେଷ୍ଠ ପୁର୍ଣ୍ଣିମା ସବୁ। ଭାଲୁକୁଣି ଓଷା ସବୁ ଆମ ଏଠି ସବୁ, ଆମ ଏଠି କଣ ଆମ ଏଇ ଗାଁ ଆଖପାଖ ଗାଁ ରେ ବି ସବୁ ଭଲସେ ହୁଏ।
ଆମର ଗୋଟେ ଅଁ, ଗୋଟେ ଗୋଟ ପର୍ବ କୁ ଚାରିଆଡେ ସମସ୍ତେ ସେଲିବ୍ରେସନ୍ କିଏ କୋଉଠି କମ କଲାଣି ତ। କିଏ କୋଉଠି ଅଧିକ କରୁଛି। ଏମିତି ଆଉ।
ହଁ।
ସେଇଟା ସବୁ ଏରିଆ ଆଡେ ବି ପ୍ରାୟ କୋଉ ଉଁ, ପର୍ବପର୍ବାଣୀ ଟା ଓ ସବୁ ଜାଗାରେ ସେମ୍ ନଥାଏ ମନେକର ଆମେ ଗୋଟେ ପର୍ବପର୍ବାଣୀ ପାଳୁଛେ। ଆମର ଏଠି ଜନ୍ମାଷ୍ଟମୀ ବହୁତ ଧୁମଧାମ୍ ରେ ପାଳନ ହୁଏ।
ଓ ହୋ, ଆମର ଏଠି ହୋଲି ଟା ବଢିଆ ହୁଏ। ହୋଲିରେ, ଠାକୁର ଆସିକି ଘରେ ଘରେ ଭୋଗ ଖାଇକି ଯାଆନ୍ତି।
ସେ ଦୋଳ ପୂର୍ଣିମା କରନ୍ତି ଆମର ବି ଏପଟେ ହୁଏ। ଠାକୁର ଆଉ ଆ, ଏପଟେ ଆମର ଠାକୁର ଏମିତି ଦୁଆର ଦୁ୍ଆର ବୁଲନ୍ତିନି। ଏମ ତି ଭୋଗ ଗୋଟେ ଗାଁ ମଝିରେ, ଉଉଁ, ବାଡି ଖେଳନ୍ତି। ବାଡି ଖେଳ କରିକି ତ ଯାଆନ୍ତି ହେରି।
ଲୋଡି। ସବୁ ଆମ ଛତିଆରେ ସେଠି ଆମର ଫେମସ୍ ସବୁ। ପାଣି ଭିତରେ ଯୋଉ ଖେଳନ୍ତି ଲୋଡି, ପାଣି ଭିତରେ ପଶିକି। ସେଟା ଛତିଆରେ ଗୋଟେ କୋଉ ଗାଁରେ ହୁଏ। ଠାକୁର ଠିଆ ହେଇଥିବେ ଆଉ ପିଲା ସେଠି ପାଣି ଭିତରେ ପଶି ଲୋଡି ଖେଳୁଥିବେ।
ବଢିଆ ତାହେଲେ ଦେ
ବଢିଆ ହୁଏ ଛତିଆରେ। ହୁଁ, ମୁଁ ତ ଦେଖିନି କେବେ ରିଏଲି, ଏଇ ମାନେ ଫୋନୂ ରେ ଦେଖିଚି, ଆଉ ଭିଡିଓ ଯା ଆଉ।
ମାନେ ଯାଜପୁର କୁ ତ ଆମ ତୋମର ଯାଜପୁର କୁ ବାଲେଶ୍ୱର ପୁରା ପାଖରେ। ହୁଁ,
ହଁ।
ତୋମର ବି କିଛି ଅଂଶ ସେଇ ଯାଜପୁର କୁ ମାନେ ପୁରା ଉଁ, ନିୟର୍ ବାଇ ଡିଷ୍ଟ୍ରିକ୍ଟ ଗୁଡା ଆଉ।
ହୁଁ। ହୁଁ।
ହଁ ଆଉ ତମେ ଯୋଉ ଛତିଆ ପାଟ କହିଲ ମୁଁ
ମତେ ତ ଭଲ ଲାଗେ ଆମ ଗାଁ ଟା।
ଏଇଟା ଓବିଅସ୍ଲୀ ଯାହାକୁ ଯୋଉ ଗାଁ ଭଲ ଯାହା ଯୋଉ ଗାଁ ରେ ପାଣି ପବନି ତାକୁ ସେଇ ଗାଁ ହିଁ ଭଲ ଲାଗିବ। ଅନ୍ୟ ଗାଁ ସମସ୍ତଙ୍କୁ ମୁଁ କହିଦଉଛି କଣ ଅଛି ତମ ଡିଷ୍ଟ୍ରିକ୍ଟରେ ଏମିତି ଭଲ ଲାଗିଗଲା। ତମକୁ ବି ଲାଗୁଥିବ ତମ ଡିଷ୍ଟ୍ରିକ୍ଟ ଏମିତି କଣ ଅଛି ତମକୁ ଭଲ ଲାଗିବ। ଯାହା କହୁଛ କହନ୍ତିନି ନିଜ ଗାଁ ଟା ନିଜକୁ ସୁନ୍ଦର। ସେଇ ଟାଇପର
ହଁ କାହିଁକିନା ଛୋଟ ବେଳୁ ବଢିଛୁ ନା।
ଓ ହୋ ସେଟା ବି ଦେଖ ଗୋଟେ ଝିଅ ଟେ ବି ମ୍ୟାରେଜ କଲା ପରେ ସେ କେବେ କାହାକୁ କହିବ ମୁଁ ମୋ ବାପ ଘର ଖରାପ ବୋଲି। ଯେତେ ଯାହା ହେଇଥିଲେ ବି କହିବ ମୋ ବାପଘରେ ଭଲ। ସେଇ ଗାଁ ଟା ମୋତେ ଭଲ। ଶାଶୁ ଘରଟା ଅପେକ୍ଷା ବାପ ଘରଟା ଭଲ।
ବାପ ଘର ଭଲ।
ଏଟା ଅଛି ବହୁତ କାଳରୁ ଅଛି ସେ କଥା ଟା ନୂଆ ନୁହେଁ।
ଓ ହୋ। ଯିଏ ଯାଉଛି ବାହା ହେଇକି ସିଏ ତ କହୁଛି ଆଉ।
ହଁ ଗ୍ରାଜୁଏସନ୍ ପରେ।
ରଜ ପରେ।
କହିଲି ଗ୍ରାଜୁଏସନ୍ ପରେ କଣ ପ୍ଲାନିଂ ଅଛି?
ଗ୍ରାଜୁଏସନ୍ ପରେ କଣ କରିବି ବିଇ ଡି ଭାବୁଛି ମୁଁ କିଛି କରିବିନି ଭାବୁଛି। ଅଛି ତ ମାନେ ଏକ୍ଜାମ ଫେକ୍ଜାମ ଦେବାର ଅଛି ବିଇ ଡି ଏକ୍ଜାମ ଦେଇଛନ୍ତି ଟିକେ। କିଛି ତ ହଉନି ଆଉ ଦେଖ ସାଙ୍ଗମାନେ କଣ କରିବେ ଘରେ କଣ କହିବେ ସେଇ ହିସାବରେ କଣ କରିବି ଆଉ ଗ୍ରାଜୁଏସନ୍ ତ ସରିିନି ଅଛି ଆଉ ଗୋଟେ ବର୍ଷ।
ତମର ଚାରି ବର୍ଷ କରିଚି ନା ତିନି ବର୍ଷ?
ତିନି ବର୍ଷ।
ଓହୋ ତମର କେମିତି ତିନି ବର୍ଷ ତମର ଏଇଟା ତ ଚାରି ବର୍ଷ। ହବନା।
ନାଇଁ ଆମର ତିନି ବର୍ଷ ଆମର ନୋଟିସ୍ ଆସିନି ଚାରି ବର୍ଷ ପାଇଁ। ଆମ ପରେ ଯୋଉଟା ସେମାନଙ୍କର ହେଇଯିବ ଚାରି ବର୍ଷ। ତ। ଆଉ ନିଟ ଏକ୍ଜାମ ଟା ଆଉ ଥରେ ଦେବେ ଛୁଆ ନା।
ହୁଁ-ହୁଁ।
ଉଁ ତାଙ୍କର କଣ ହେଲା କେଜାଣି? ଦେଇଥିଲେ ଛୁଆ ପରୀକ୍ଷା ପୁଣି ଦେବେ ଆଉଥରେ ଆମ ଘର ପାଖରେ ଜଣେ ଦେଇ ଥିଲେ।
ହଉ ରଖୁଛି।
ହଉ ହଉ।